ହାଲୋ
ହଁ ଆଣ୍ଟି କୁହନ୍ତୁ କଣ କରୁଥିଲେ?
ହଁ ଏଇଠି କଥା ହଉଥିଲି ଜଣେ ମାଙ୍କ ସାଙ୍ଗରେ ଟିକେ କଥା ଲାଗୁଥିଲି କଥା ଲାଗିକି ରୋଷେଇ ତ ସାରିନି ସାରିବା ପାଇଁ ଯାଉଥିଲି କିନ୍ତୁ ମୋ ଝିଅ ଫୋନ କଲେ ବଲେ ଟିକେ କଥା ହେଇଯାଏ ତାପରେ ଯିବି ରୋଷେଇ କରିବି ଆଉ ଆଉ ତମେ କଣ କରୁଛ?
ହଁ ମୋର ଗୋଟେ ସାଙ୍ଗ ଟେ ଆସିବ ଘରକୁ ତ ତାକୁ ଅପେକ୍ଷା କରିଛି ଆଉ
ହଁ ଭଲ ଅଛ
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି କଣ କରିବା ଝିଅ ଟି ସକାଳୁ ବ୍ୟସ୍ତ ହେଇଯାଉଛି କାମ ଏପଟ ସେପଟ ଘରର କାମ ଦାୟିତ୍ୱ ଏପଟ ସେପଟ କାମ କରିକି ପୁରା ବ୍ୟସ୍ତ ହେଇଯାଉଛି ତଥାପି ରୋଷେଇ ଅଧା ସାରିଚି ହୁଁ ଆଉ ଅଧା ଅଛି ଆଉ ପୁଅଟା ସକାଳୁ ସ୍କୁଲ ଗଲା ତ ଏପଟ ହେପଟ କାମଦାମ ସାରିକି ସବୁ ତାକୁ ଦେବାକୁ ପଡୁଚି ହେଲେ ହେଇଟା ଟିକେ ଲେଟ୍ ହେଇଯାଉ ଚି ଆଉ ଆଉ କଣ ଖାଇଚ?
ହଁ ମୁଁ ପଖାଳ ଖାଇଥିଲି ଆଉ ମାମା କଣ ଗୋଟେ ଏମତି ଖଡାରେ ବେସର ଦେଇକି ଏମିତି କଣ ତରକାରୀ ଗୋଟେ ବନେଇଥିଲେ ତାକୁ ଦେରି ଖାଇଥିଲି ଆଉ
ଓହୋ ପଖାଳ ଟା ବହୁତ ଭଲ ଯେ
ହଁ ପଖାଳଟା ତ ଆମ ଓଡିଆ ମାନଙ୍କର ଫେବରାଇଟ ଆଉ
ହଁ ମୋର ବି ଫେବରାଇଟ
ଅହ ଆପଣ କଣ ଖାଇଛନ୍ତି ଯେ?
ମୁଁ ସକାଳ ପୁଅକୁ ପରଟା ଆଉ ଭଜା ଆଳୁ ଭଜା ଏମିତି ଟିଫିନ୍ କରି ତାକୁ ଦେଲି ତ ଭ କରିଥିଲି ପରଟା ଥିଲା ମୁଁ ଖାଇଦେଇଚି ସେ ଆସିଲେ ସାଙ୍ଗ ହେଇକି ଖାଇବୁ ଆଉ
ଆହ କୋଉ କ୍ଲାସ ପଢୁଚି କି ପୁଅ?
ଏଇଟା ଫୋର କ୍ଲାସ ପଢୁଚି
ଆହ ଛୋଟିଆଟେ ଆଉ
ହଁ ହଁ।
ହଁ ଆଉ ଘର
ଆଉ କଣ ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଭଲ ଅଛନ୍ତି। ଆଉ ଏଥର କେମିତି ରଜ ହଁ ମାମା ରୁସେଇ କରୁଚନ୍ତି ଆଉ ସେ କରୁଛନ୍ତି ମୁଁ ମୋ ସାଙ୍ଗ ଟା ଏବେ ତ ଛିଡା ହେଇଛି ଆଉ।
ହୁଁ ତମେ ରୋଷେଇବାସ ଶିଖିଚ?
ଆଉଜିତି ମାାମ ବେଳ
ହ୍ୟାଲୋ।
ସେବେଳେ ମାମୁ ତ ମାମୁ ରେ -
ହୁଁ। ହୁଁ ହୁଁ ଆଉ କେମିତି ରଜ କଣ ସେଲିବ୍ରେସନ କଲ କଣ କେମିତି ବୁଲିଲ?
ହଁ ଆମର ତ ରଜ ଆଡେ ବି ସେଇ ଚାରି ଦିନ ହିଁ ପାଳନ ହଉଛି। ହେଲେ ଦି ଦିନ ତିନି ଦିନ ଏମିତି ହଉଛି ଫାଷ୍ଟ ଦିନ ତ ଆମେ ସବୁ ଏମିତି ସଜବାଜ ହେଇି ଯାଇ ସେ ପାଖକୁ କହେ ଏତେ ଖରାପ ଖେଳି ହେଲାଣି କମ ଟାଇମ ଖେଳିଲୁ ଟିକେ ପଟ ଉଠେଇଲୁ ସମସ୍ତେ ତାପରେ ଘରକୁ ପଳେଇ ଆସିଲୁ ବହୁତ ଗରମ ଲାଗିଲା ଯେ ଆଉ ଯୋଉଦିନ ସେ ଖଣିଦିନ ଏଇଦିନ ଟିକେ
ହ୍ୟାଲୋ।
ଉ ରଜ ହଛି ବା ଆମ ଗାଁରେ ବି ହେଲାଣି ଦି ବର୍ଷ ହେଲାଣି। ଏଇଥର ଆମର ଡା ଖାଇଥିଲା ସେ ଖେ ଦିନ ଯୋଉ ଅନ୍ଧ ମାନ ଯେମିତି ଚକ୍ଷୁ ଯୋଉାନଙ୍କର ନାହିଁ ସେମାନଙ୍କଟା ଯାଇଥିଲା। ମେ ଏମିତି ଭଜନ ପରିବେଷ କରୁଥିଲେ ସବୁ ଗାଁ ଲୋକ ମିଶିକି ସମସ୍ତେ ଦେଖୁଥିଲୁ ସେଠି ବସିକି ଆଉ।
ଓହୋ ଆଉ କଣ ପିଠା ଖାଇଥିଲ?
ମନା କଲେ।
ହଁ ଆମର ବି ସେମତି ଭଲ ରଜ ସେମିତି ସେଲିବ୍ରେସନ ହେଲା ଦୋଳି ପୋଳି ପଡିଥିଲା। ହ୍ୟାଲୋ ନେଟୱାର୍କ ର ଅଛ? ହ୍ୟାଲୋ ହଁ ଟାୱାର ରେ ଅଛ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି?
ତା ମୁଁ ଖ-
ହ୍ୟାଲୋ। ହ୍ୟାଲୋ।
ଆପଣଙ୍କ ଭଏସ କେମିତି ଆସୁନି ତ?
ଶୁଭିଲା ଏବେ ଶୁଭିଲା? ହ୍ୟାଲୋ ହ୍ୟାଲୋ।
ହ।
ହ୍ୟାଲୋ। ନେଟୱାର୍କ ପ୍ରୋବ୍ଲେମ୍ ଅଛି ବୋଧେ? ହ୍ୟାଲୋ ଝିଅ ଶୁଭିଲା କି?
ସେଇ-
ହ୍ୟାଲୋ।
ଆଉ ସିଆଡେ
ହ୍ୟାଲୋ ଅନ୍ୟ ମନସ୍କ ଅଛ କି
ହ୍ୟାଲୋ।
ହଁ ଝିଅ ଅନ୍ୟ ମନସ୍କ ଅଛ।
ମେଘୁଆ ର ପାାଗ ଯିବ ବୋଧ ଟିକେ ନେଟାର୍ ପ୍ରୋବ୍ଲେମ ରହୁଛି ଆଉ।
ତମର ନେଟୱାର୍କ ପ୍ରୋବ୍ଲେମ ବୋଧେ ଅଛି। ଶୁବିଲା ମୋ କଥା।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଝିଅ ଶୁଭୁନି କି?
ହ୍ୟାଲୋ।
ହ୍ୟାଲୋ।
ହୁଁ। ଚାଲୁ ହେଇଗଲୁଣି।
ହ୍ୟାଲୋ।
ହ୍ୟାଲୋ।
ଜାମ ତଣ୍ଡ ରରୁଛି ଜାଣିିଥରେ କଲେ।
ଝିଅ ଶୁଭୁନି କି?
କାଟିଦଉଛି ନହେଲେ।